ହ୍ୟାଲୋ
ହ୍ୟାଲୋ
କଣ କରୁଛୁ ରେ
କଲେଜ ଯାଇଥିଲି ଏବେ ଆସିଲି
ପ୍ରେଜେଣ୍ଟେସନ ଥିଲା ହେଲା
ହଁ ହେଲା
ଭଲ ହେଇଛି
ବହୁତ ଭଲ ହେଇଛି
କଣ ଟପିକ ଥିଲା କଣ କହିଲୁ ତୁ କହିଲୁ?
ଟପିକ ଥିଲା ଏଆଇ ହିଉମାନ ଏରାଇ ରବିବାର ଏକ୍ସପେରସେ ମାନୋଇ ଆଉ ଉଣେଇଶହ ନିଶ୍ଚୟ କରି ଗୋଟେ ଭଲ ଭବିଷ୍ୟତ ଯେମିତି ଗଢିପାରିବେ ସେଇ ବିଷୟରେ ଟପିକ ଥିଲା ଆଉ କେମିତି ଗଢିବେ ଆଉ ମାନେ ଏଆଇର
କୋଉ ସ୍ଲାଇଡ ଥିଲା ତୋର ତୁ କମ ବୁଝେଇଲୁ
ଆରେ ଲାଷ୍ଟ ଥିଲା କପର୍ସନ ଥିଲା ପ୍ରଲାଶପ ମାନେ ଏଆଇ ସହିତ ବ୍ୟବହାର କଲେ ମାନେ ମାନେ ପାଲାନ୍ସ ରଖି ବ୍ୟବହାର କରିବା ଦରକାର ସେଇ ବିଷୟରେ ଅଧି କ ବ୍ୟବହାର କଲେ ଦୁରୁପଯୋଗ ହବ ନିଜର କ୍ଷତି ହବ
ମାନେ ଡିମେରିଟ କହୁଥିଲ ଏରେ ବୋଧେ
ହଁ ହଁ
ଦୁର୍ଗୁଣ କହୁଥିଲ ଆମେ କିନ୍ତୁ ଏଇ ଏଇ ର ସୁଗୁଣ କହୁଥିଲୁ ଆମେ ସୁଗୁନ କହୁଥିଲୁ
ଆ ମୋର ଥିଲା ଦୁଗୁଣ ସୁଗୁଣ ମାନେ ପାଞ୍ଚଟା ପଏଣ୍ଟ ସୁଗୁଣ ପାଞ୍ଚ ଟା ପଏ ଣ୍ଟ ଦୁଗୁଣ
ଆମର ସୁଗୁଣ ମାନେ ଆମର କଣ କହିଲୁ ଏଆଇ କୁ ବ୍ୟବହାର କରିକି ପିଲା ମାନଙ୍କର ପାଠ ପଢା କ୍ଷେତ୍ରରେ କେମିତି ଆମେ ମାନେ ମାନେ ସେ ପାଠ ପଢାକୁ କେମିତି ଆକର୍ଷିତ କରିପାରିବା ଏଆଇ କୁ ବ୍ୟବହାର କରେ ସେଇ ଟପିକ୍ ଥିଲା କେମିତି କହିଲୁ ମାନେ ସ୍କୁଲ ମାନେ ଛୋଟ ପିଲାମାନଙ୍କୁ ପଟ ଟାରେ କି ଖାତରେ ଏ ବି ସି ଡି ଦେଇଦବା ସେ କଣ ପଢି ପାରି ଲେଖିପାରିବେ ବିଛାରେ ହେଇଯିବେ କିନ୍ତୁ ସେଇଟା ହିଁ ତାଙ୍କୁ ଭିଡିଓ ମାଧ୍ୟମରେ ଦେ ଖେଇଲେ ଟିଭିରେ ଦେଖେଇଲେ ତାଙ୍କେ ବହୁତ ଆକର୍ଷିତ ହେବି କି ନାହିଁ ପଢ଼ିବା ପାଇଁ।
ହୁଁ।
ମନେ ବି ରହିବ ସେଇ ଉପରେ ଆମର ଥିଲା।
ନାଇଁ ମୋର ଆମ ଥିଲା ନେ ଏଆଇ କୁ ଅଧିକ ବ୍ୟବହାର କରିକି ନିଜର କ୍ଷତି। ମାନେ ବ୍ୟକ୍ତିଗତ ତାକୁ ସେ ବ୍ୟକ୍ତିଗତ ତଥ୍ୟ ସବୁ ତାକୁ ଯଦି ସେୟାର କରିବ ନିଜର କ୍ଷତି ହବନା। ତ ସୋଇ ସବୁ ଟପିକ ରେ ଥିଲ?
ଓ ହୋ କହ।
ହୁଁ ଉଁ।
ଆଉ
ଆଉ ବାକିଆ ଫିସ୍‌ ଆଉ କଅଁ କରୁଚେ ଏବେ?
ଶୋଇଛି ମୁଁ।
ଖାଇ ସାଇଲିନୁ?
ଖାଇଲି ବା କିଛି ତରକାରୀ ନଥିଲା ମୁଁ ଆସିଲି ବାଇଗଣ ଅ ମାନେ କଣ ତେଲରେ ପକେଇକି ଭାଜିଲି
ହୁଁ।
ଖାଇଲି।
ଓହୋ।
ତୁ କଣ ସଖାଳେ ରୋଷେଇ କରିଥିଲୁ?
ଆଜି ରୋଷେଇ କରିନି ଖାଇବା ଆଣିଲି ହୋଟେଲ ରୁ। ହଁ ଅଁ।
କଣଟା ଆଣିବୁ?
ଆଣିଯିବା ଭାତ ସାଧା ମିଳ ଗୋଟେ ଆଣି
ଭାତ ଶାଗ।
ହଁ ଡାଲି ପାମ୍ପଡ଼ ଭଜା ଚରିଛଅ ହେଲେ ଆଉ କଣ।
ସେ ହୋଟେଲ ର ଶାଗ ଅ ବଗେରା ଭଲ ଥିବ?
କେଜାଣି ଆଜି ଟେଷ୍ଟ କଲେ ହିଁ ଜଣାପଡିବ।
ହୁଁ ହୁଁ।
ଆଉ ଉଷୁନା
ହ୍ୟାଲୋ ହୁଁ ନାଇଁ ସେ ଦିଦି ପଚାରିଲେ କି ଅରୁଆ ଭାତ ଦଉଛନ୍ତି କି ଉଷୁନା ଭାତ।
ଓହୋ।
ହୁଁ ଉଁ
ଆଜି ବର୍ଷା ହଉନି ପାଗ ଭଲ ଅଛି।
ହୁଁ ଉଁ
କାଲି ଇ କେମିତି ଜନ୍ମଦିନ ହେଲା ତୋର?
ଜନ୍ମଦିନ କେକ୍ କାଟିଲି ରୁମରେ କେକ୍ କାଟିଲେ ଆଉ ମାନେ ସାଙ୍ଗ ମାନେ ବି କାଟିଲେ। ଡିଉଟିରେ ରେ ବି କାଟିଲେ।
ଡିଉଟିରେ ରେ କାଟିଲେ?
ହୁଁ ଉଁ
କଣ ସମସ୍ତଙ୍କୁ ଉ ସମସ୍ତଙ୍କୁ ଫ୍ରି ଥିଲା ଡିଉଟିରେ ଯୋଉ ଖାଦ୍ୟ?
ନାଇଁ ନାଇଁ ସେମିତି ନଥିଲା ଖାଲି ବାସ୍ କେକ କାଟିଲୁ ମୋର।
ଉଁ ହୁଁ।
କେକ୍ କାଟିଲୁ। ଆମର ଯିଏ ଓନର ଅଛି ମାନେ ମୁଁ ଏଠି ପୁରୁଣା ଷ୍ଟାଫ୍ ହେଇଗଲିଣି ବୋଲି ମାନେ ଏତେ ଫ୍ରେଣ୍ଡଲି ମିଶି ଗଲେଣି, ମାନେ ମୋର ନିଶ ଦାଢି ସେ କ୍ରିମ୍ ରେ କରିଦେଇ
ଇ ମା।
ନିଶ, ଦାଢ଼ି ଧରିକି ଫୁଲ ଧରି ଲଗେଇ ଦେଇଥିଲେ କହିଲେ ଏମିତି ତୁ ବୁଲିବୁ ଆଜି। ଫଟୋ ଛାଡ଼ିଲେ ଦେଖିବୁ
ଉଁ, ଷ୍ଟାଟସ୍ ରେ ପକେଇନୁ?
ଆଇଁଲୁ, ମାନେ ଘରେ ଜାଣିନାହାନ୍ତି ନା ଗାଁରେ।
ଜବ୍ କରୁଛୁ ବୋଲି ନାଇଁ।
ହୁଁ
ଆଉ ଭୁବନେଶ୍ୱର ରେ ତୁ କଣ କରୁଚୁ ବୋଲି ସେ ଜାଣିଛନ୍ତି? ହାଲୋ।
କଣ କହିଲୁ?
ମୁଁ କହିଲି ଭୁବନେଶ୍ଵର ରେ ତୁ କଣ କରୁଛନ୍ତି ବୋଲି ଜାଣିଛନ୍ତି ଘରେ?
ପାଠ ପଢୁଚି ବୋଲି।
ଓହୋ। ତୁ ଘରକୁ କିଛି ପଇସା ପଠଉନୁ?
ହଁ, ବ ଘରେ ଜାଣିଛନ୍ତି। ବାକି ସାହି ମାନେ ଜାଣିଲେ ତ ଗାଁରେ କଲ୍ କଲ୍ଚର ଗୁଡା ଜାଣିଥିବୁ କେମିତି, ମାନେ କହିବେ। କି, ପାଠ ପଢିବା ପାଇଁ ଯାଇଛି କାମ କରୁଛି। ହଁ।
ଗାଁ ମାନଙ୍କରେ ସେମିତି ବୁଢୀ ମାନେ ସମସ୍ତେ
ହଁ, ହଁ, ସେଥିପାଇଁ
ଏଜ୍ଜାମ୍ ପାଖେଇ ଆସିଲାଣି ପଢିବାକୁ ପଡିବ।
ହଁ। ହଉ ଭଲ। ଆଉ ସବୁ ଘରେ କଣ କରୁଛନ୍ତି ସମସ୍ତେ?
ଜଣେ ଯାଇଚି ସ୍କୁଲୁ ରୁ ଆଣିବା ପାଇଁ ଭାଇ କୁ। ଆଉ ଜେଜେମା ଶୋଇଛନ୍ତି। ବାବା, ମମି ବି ଶୋଇଛନ୍ତି।
ଆଛା। ଖାଇ ସାରି ସୋଇଲଣି ତାହେଲେ ସବୁ। ଆଉ କଣ ଭଲ। ଆଉ କାଲି ସବୁ କଣ କଲ?
କାଲି କଣ କଲୁ ମାନେ କାଲି କୁଆଡେ ଯାଇଥିଲି କି ମୁଁ?
ହଁ। ହଁ କାଲି ଷ୍ଟାର୍ଟସ ଦେଇଥିଲୁ କୁଆଡ଼େ ଯାଇଥିଲୁ?
ସେଇଟା ଷ୍ଟାଇଲା ଗାର୍ଡେନ କୁ ଯାଇଥିଲି।
ଷ୍ଟାଇଲା ଗାର୍ଡେନ।
ହଁ ସେଇଠି ଭୋଜି ଗୁଡା ହୁଏ। ଉଁ ଜଣଙ୍କ ବାହାଘର ଥିଲା ଯାଇଥିଲି।
ଆଉ କଣ ଖାଇବା
ଆମେ ଏକ ନମ୍ବର ମାର୍କେଟ ଯିବା।
କେବେ?
କେବେ ଗୋଟେ ଯିବା ସବୁ ଫାବ୍ରିକ୍ ଗୁଡା ଆଣିବା।
କଣ ଆଣିଲ?
କପଡା ଗୁଡା ଆଣିବା।
ଆଚ୍ଛା ଆଚ୍ଛା। ହଁ, ଆଉ ବାବା ମମି ଯାଇଥିଲେ। ହଁ, ଯିବା ଯିବା ଆରେ ଦଶ ତାରିଖ ପରେ ଯିବା ଟିକେ କାହିଁକ କଇଲୁ। କାଲି ସାଲିରି ଆସିନି ତ ସେଥିପାଇଁ।
ହଉ ହଉ।
ପାଞ୍ଚରେ ଆସିବା କଥା ନା ସଣ୍ଡେ ପଡିଗଲା। ସେଇଟା ଘୁଞ୍ଚି ଗଲା ତ ଆସିଲାନି।
ଓହୋ।
ସୁଖିପାଣି।
କଲେଜ ରିଆଡମିସନ ବି ଦଶ ଦଶରେ ଲାଷ୍ଟ ଡେଟ୍ ଅଛି।
ଫାଇନ୍ ଶଇତନ।
ନା ନା ଫାଇନ୍ ସହିତ ନାଇଁ ମାନେ ବର୍ଷା ହଉଛି ବୋଲି ଘୁଞ୍ଚେଇ ଦେଇଛନ୍ତି।
ଆଚ୍ଛା ଆଚ୍ଛା।
ତୁ ତ ଷ୍ଟାଫ ପାଖରେ କାହାକୁ ହେଲେ ବି ମାଗି ପେ କରିଦେ ଦଶ ତାରିଖ ଦିନ। ଆଉ ସାଲାରୀ ଆସିଲେ ସେ ସେ ତାର ନେଇଯିବ।
ହଁ ହଁ ମୁଁ ସେଇୟା ହିଁ କରିବି ସେଇୟା ହିଁ କରିବି ତାହେଲେ ତୁ କରିଦେଇଛୁ।
ସାର୍ କହିବେ ଏତେ ଦିନ ମାନେ ଦିଆ ହେଲା କଣ ପାଇଁ ପେ କରିନ ବୋଲି ଫାଇନ ପଡିବ।
ତୁ କରିଦେଇଛୁ।
ମୁଁ କିଛି କହିନି।
ନ ନାଇ ତୁ ରିଏଡମିଶନ କରିଦେଇଛୁ।
ହଁ କରିଦେଇଛି।
ଓହୋ। ମୋର କାଲି ଆସିଥିଲେ ଆଜି କରିଦେଇଥାନ୍ତି।
ହୁଁ।
ହୁଁ।
ମୁନା କହିଲା ଅଠର ନମ୍ବର ବସ ରେ ଇସ୍କଣ୍ଠି ଓହ୍ଲେଇଦବ ହେଲା।
ହଁ।
ଇସ୍କନ ବୁଲାବୁଲି କରିଦବ ତାପରେ ସେଇ ଅଠର ନମ୍ବର ବସ୍ ଧରିକ କି ବରମୁଣ୍ଡା ପଳେଇବ।
ହଁ।
ହେଲା ବସରେ କମ ପଇସା ନା।
ହଁ ହଁ।
ତ ସେଇ ବରମୁଣ୍ଡା ଗଲା ପରେ ସେଇଠି ଯାଇକି ଓଲା ବୁକ୍ କରିକି ଜୟଦେବ ବାଟିକା ଗଲେ ପଚାଶ ଟଙ୍କା କି ଷାଠିଏ ଟଙ୍କାରେ ହେଇଯିବ ବୁଲାବୁଲି କରିକି ଆସିପାରିବ।
ଆକଚୁଏଲି
ହୁଁ।
ହଁ ହ।
ତୁ ଆଡୁ ତୁ କଲ କରୁନୁ କାହାକୁ ହେଲେ ବି।
କାହାକୁ ଫୋନ କରିବି।
ମୁନାକୁ କରିବୁ।
ମନା ଅଛି କି ସେଥିରେ।
ଶୁଣୁ ସେଇଟା ଛାଡେ କିନ୍ତୁ ମୁଁ ତତେ ପରେ କହିବି
ହଁ ହଁ।
ହୁଁ ଆ କଣ କହୁଥିଲି ମାନେ ମୁଁ କହୁଛି ନର୍ମାଲି ମୁନା କରେ କଥା ହେ।
ହଁ ହଉ ହଁ ସେ ଫୋନ୍ ବି କରିଥିଲା ବାକି ମୁଁ ଟିକେ ମୁସ୍କାନ ବି ଆଜି କରିଥିଲା ମତେ ବୋହୁତ ଥର ମୁଁ କଲା ବେଳକୁ ସେ ରିସିଭ କଲାନି ମତେ। ଶୋଇ ପଡିଥିଲି ନା ତ ଏଗାରଟା ବେଳେ ଗଲି ଆଜି କଲେଜ।
ଓହୋ ମୁଁ ସଖାଳେ ତୋତେ କଲ୍ କରିଥିଲି।
ହଉ ହଉ ସଖାଳ କୁ ଦେଖିବି ମୁଁ କ ସତି କଲେଜ ଯିବା ପାଇଁ ବୋତେ ଫୋନ କରୁଚି। ହଉ ହଉ ମୁସ୍କାନ ବି କରଥିବା ମୁସ୍କାନ କଲୁ ଆଉ ସେ ଉଠେଇଲନି ବା
ହୁଁ ହୁଁ।
ଆଉ।
ଆରେ କଲେଜରେ ଯୋଉ କୋଳି ଅଛି ସେ କୋଳି ତୁ ଖାଉଥିବୁ ସେଇଟା କି କୋଳି।
ଜାମୂକୋଳି।
ଜାମୁକୋଳି ନୁଁ ଆଉ ଗୋଟେ ଯୋ ୟେଲୋ କଲର ର।
ଏଲୋ କଲର। କାଇଁ ମୁଁ ତ ଜାଣିନି।
ଦେଖି ଆମେ ଗଛ ତଳେ ବସୁଥିବା ସେ ଗଛର କୋଳି ତୁ ଖାଉଥିବୁ।
ଓ ହଉ ବଳ ବୋଉଳ କୋଳି।
ବୋଉଳ କୋଳି ସେ ସେଇଟା କି କୋଳି।
ସେଟା ଗୋଟେ କୁଳି ବୋଉଳ କୁଳି ତାକୁ ବୋଉଳ କୁଳି ବୋଲି କୁହନ୍ତି।।
ମାନେ ତା ଉପର ଚୋପାଟା ଛାଡା ଦେଇକି ତାକୁ ମାନେ ସଂସ ଖାଆନ୍ତି ମାନେ ତା ଭିତ ଭିତରେ ଯୋଉ ମାଂସଳିଆ ଥାଏ ସେଇଟା ଖାଆନ୍ତି। ଭଲ ଲାଗେ ଟିକେ କଷାଳିଆ କଷାଳିଆ ଲାଗ ଭଲ ଲାଗେ।
ହୋଉ ତୁ କାଲି କଲେଜ କୁ ଆସୁ ବୁ ମତେ ଫୋନ କରିକି ଆସିବୁ ହେଲା।
ହୁଁ।
ରଖୁଚି। ଭାଏ ତାପରେ ତୋ ଆଡରୁ ତୁ ମତେ କଲ କରିବୁ ହେଲା।
ହଉ ମୁଁ ଟିକେ ଗାଧେଇ ଖାଇ ଦେଇ ସାରି ତା ପରେ ଫୋନ କରୁଛି ଆଁଏ।
ହୋଉ ହୋଉ।
ଖାଇଦେଇ କି ଫୋନ କରୁଚି ହୋଉ।